ନମସ୍କାର ଭ‌ଏସେ ଆଜ୍ଞା ଆସୁଅଛି ମୋ
ଆଜ୍ଞା ଆଜ୍ଞା ନିହାତି ଆପଣଙ୍କ ଶବ୍ଦ ପୁରା ମତେ ସ୍ପଷ୍ଟ ଶୁଭାଯାଉ ଅଛି। ଆଉ ଆପଣ ଜାଣିଚନ୍ତି ଆମ ଘରର କଲର ହୋଉଚି ବ୍ଲୁ କଲର। ଆମ
ଆମର ଆଇଚି ବୋଲି ଆ-ଆପଣ ସେ ଯୋଉ ଘରର
ଆଜ୍ଞା ନିହାତି ଆମେ ଭୋଜନର ଆୟୋଜନ୍
ସେ ଉଦ୍ଦେଶ୍ୟ ଆପଣଙ୍କ କଣ ଥି ଲା ଯେ ସେ କୋଉଥିଲା ସେ ଘରକୁ ନୀଳ ରଙ୍ଗ କରିବାର
ନୀଳ ରଙ୍ଗ କରିବାର ଉଦ୍ଦେଶ୍ୟ ଏଇଆ ଥିଲା କି ସେ ନୀଳ ରଙ୍ଗରେ ଆମର ବାହାର ବାହାର ଆମକୁ ନୀଳ ରଙ୍ଗରେ ଦେଖିକି ଆମକୁ ଶାନ୍ତିର ପ୍ରତୀକ ମନେ କରିବେ, ଆଉ ନୀଳ ରଙ୍ଗ ମତେ ବୋ ବୋହୁତ୍ ପସନ୍ଦ ଲାଗେ ତ ନୀଳ ନୀଳ ରଙ୍ଗ ନୀଳ ରଙ୍ଗ ମତେ ବୋହୁତ୍ ଭଲ ଲାଗେ ତ
ତତିର
ଆଜ୍ଞା ଧଳା ରଙ୍ଗ ବି ପ୍ରତି ନୀଳ ରଙ୍ଗ ଟିକେ ଧଳା ସହିତ ମିଶେ ତ ଧଳା ରଙ୍ଗ ନୀଳ ରଙ୍ଗ ମିଶିକି ଏ ଶାନ୍ତିର ପ୍ରତୀକ ହୋଇଥାଏ ତ ଆପଣ ବୋଧେ ଜ୍ଞାନ ନାହିଁ ଉପରେ ଆପଣ ଜ୍ଞାନ ତିଆରି କରନ୍ତୁ ଆଉ ଉପରେ। ତାପରେ କଥା କହିବେ।
ଆଜ୍ଞା ଆପଣ ମତେ ଜ୍ଞାନ ଦେଇଥିବା ଏଇ ଯୋଉ ଭଳିଆ ପାଗ ଦେଇ ଏଇ ମର କେଉ ସବୁ ଖପ ମରେ
ଆଜ୍ଞ ମୋ ମନରେ ବହୁତ୍ ଭାବନା ସୃଷ୍ଟି ହେଇଅଛି। ମତେ ଏଠିକ ମୋ ଶରୀରର ଶୋଷକୁ ମେଣ୍ଟେଇବା ପାଇଁ ବୋହୁତ୍ ମନ ମନ ଇଚ୍ଛା ହଉଅଛି କଣ ଗୋଟେ ପାଣି ଫାଣି ପିଇବାକୁ ଇଚ୍ଛା ହଉଛି ନହେଲେ କିଛି ପିଇକୁଇଛା ଛା ହଉ ଅଛି ଆଉ ଆପଣ ଜାଣିଛନ୍ତି। ଏବେ ପାଞ୍ଚ କିଲିକିଆ ଅଟା ଭଲ ମିଳୁଛି ମାନେ ପ୍ୟାକେଟରେ ମିଳୁଛି ତ ଆପଣ ଚାହିଁଲେ ଆପଣ ଦୋକାନରୁ କିଣିକି ଆଣିପାରିବେ।
ଆଜ୍ଞା ଆଜ୍ଞା ମୁଁ ଜାଣିଛି କିନ୍ତୁ ଆପଣଙ୍କ ଆପଣ ଗହମ ଆଣିକି ଗହମ ଆଣିକି ତାକୁ ନେଇକି ତା ଆଣଙ୍କ ପାଇଁ ବହୁତ ଭଲ ହୋଇଥାଇପାରେ।
ଆଜ୍ଞା ଆଜ୍ଞା ଆଜ୍ଞା ସିଏ ବହୁତ ଭଲ ଥାଏ ସିଏ ସେ
ଆଜ୍ଞା ଆଜ୍ଞା ନିହାତି ନିହାତି ନିହାତି ଆପଣ ଜାଣିଛନ୍ତି ଆମ ଘର ପାରେ ଗୋଟେ ଗାଡି ଟେ ରହୁଛି ତା ଗାଡିର ଗାଡି ର କଲର ହଉଛି ସିଲଭର କଲର ସିଲଭର କଲର ଟା ମତେ ଯେ ଏତେ ପସନ୍ଦ କି ସିଲଭର କଲର ଟା ସେ ହ୍ଵାଇଟ ଟା ସହିତ ସେ ମିଶି ଯାଉଛି ତ ସିଲଭର ରଙ୍ଗଟା ସିଏ ମିଶି ଯାଉଛି ଯେତେବେଳେ ସେ ଗାଡି ଟା ତ ପୁରା ସୁନେଲି କଲର ଭଳିଆ ଦେଖା ଯାଉଛି। ସୁନେଲି ଦେଖାାଗଲା ବେଳକୁ ମୁଁ ସେ ଗାଡିକୁ ଇଛା ହଉଛି ସେ ଗାଡି କୁ, ଯାଇ ଗାଡି ଉପରେ ଫଟୋ ଚାରିଟା ଉଠେଇବାକୁ, ଫଟୋ ଚାରିଟା ଉଠେଇବାକୁ ଭାରି ଇଚ୍ଛା ହଉଛି ସେ ଗାଡି ରେ କାହିଁକି ନା ଗାଡି ଟା ବୋହୁତ୍ ଭଲ ଲାଗୁଛି।
ଆଜ୍ଞା ଆଜ୍ଞ ମୁଁ ଛବି ଉଠାଇବାକୁ, ଛବି ଉଠାଇବାକୁ ଭାରି ଇଚ୍ଛା ହଉଛି। ମୋର ଇଚ୍ଛା ହଉଛି ମୁ ଗାଡି ଟାକୁ ଚଲେଇିବାକୁ କିନ୍ତୁ ମୁଁ ଚଳେଇବା ଶିଖିନି ବୋଲି ଆଜ୍ଞା ବୋହୁତ୍ ଫୁଲିତ ହେଇକି ଅଛି ମୁଁ ଚାହୁଁଛି ଗାଡି ଆଜିିକି ଦି ଦିନ ଭିତରେ
ଆଜ୍ଞା ହେପାରିବି ଯଦି ଆପଣ ଚାହିଁବେ।
ଆଜ୍ଞା ଆଜ୍ଞା ନିହାତି ମୁଁ ତ ଚାହିଁବାକୁ ମୁଁ ଶିଖିବାକୁ ଇଚ୍ଛୁକ ହଉଛି। ନା ଆଜ୍ଞା ଆପଣ କିଛି କୁହନ୍ତୁ ନାହିଁ ଆପଣ ଏଠି ଶୁଣନ୍ତୁ। ଆପଣ ଜାଣିଛନ୍ତି ବାହାରୁ ଗଲାବେେଳେ ଛତା ନିହାତି ନବା ନିହାତି ଜରୁରୀ। ଏ ବର୍ଷା ଯୋଉ ଭଳିଆ ଭାଗ ଦଉଛି ତ ଛତା କିମ୍ବା ରେନିକୋଟ ନବା ନିହାତି ଜରୁରି। ଆଜ୍ଞା ଆଜ୍ଞା। ନିହାତି ନିହାତି ମୁଁ ମୁଁ ଏନ ବାହାରୁ
ଚିନ୍ତା କରିଥାନ୍ତି ଆଜ୍ଞା।
ଆଜ୍ଞା ଆଜ୍ଞା। ଯେ ମୁଁ ଆପଣଙ୍କୁ ବି ମୁଁ ଧନ୍ୟବାଦ ଜଣାଉଅଛି ଆପଣ ଜାଣିଛନ୍ତି ମୋ ଏ ବା ହାରିକି ଗଲା ମାନେ ଛତା ଟା ଧରିି ଯାଉଛି କାହିଁକ ନା ମତେ ବହୁତ ଭଲ ଲାଗୁଛି ଛତା ନ ହେଲା ମାନେ ଳେ ପାଣିରେ ଯୋଉ କାଦୁଅ ଫାଦୁଅ ଅଛି ପଙ୍କ ଫଙ୍କ ଅଛି
ଆଉ ଯଦି ଭ୍ରମଣ କରିବା ପାଇଁ ଛତା ନେଇକି
ମୁ ଯେତେବେଳେ କିଛି ଗୋଟେ ଭ୍ରମଣ କରିବାକୁ ଯାଉନାହିଁ। ମୁଁ ଯେତେବେଳେ କିଛି ଘରର କାମର ନିମନ୍ତେ ଯାଉଅଛି ବାଃ ଆମ ଘରେ ତରକାରୀ କଲା ବଳେ ଯଦି କିଛି ମସଲା ଦର ଗୋଟେ କରି ମସଲା ଦରକାର ହେଲା ତ କରି ମସ ମୁଁ ବାହାରକୁ ଯିବି ମୁଁ ଚାଲି ଚାଲି ଚାଲି ଆକଚୁଆଲି ଧୀରେ ଧୀରେ ଚାଲି ଚାଲିକି ଯାଉଅଛି ତ ସେ ଚାଲି ଚାଲି ଧୀରେ ଧୀରେ ଯାଉଛି ତୋ ଦୋକାନରେ ମାଗୁଛି ତାପରେ ନେଇକି ଆସୁଛି ତା ଦେହରେ ଛତା ନେଇକି ଯାଉଛି। ଛତା ଟା ନେଇକି ଯାଉଛି ଛତା ଟା ନେଇ ଗଲା ବେଳକୁ ମତେ ଆଉ ବର୍ଷାର ସେ ଯଉ ପାଣି ବିନ୍ଦୁ ଟା ସେଇଟା ମୋ ଉପରେ ପଡୁନାହିଁ ତ ସେଇଟା ବହୁତ
ଆଜ୍ଞା ଆଜ୍ଞା। ହଁ ତ ଆପଣଙ୍କୁ ବହୁତ ସାହାଯ୍ୟ ରୁଛି ଛଟ
ଆଜ୍ଞା ଆଜ୍ଞା ମତେ ଛତା ବହୁତ ସାହାଯ୍ୟ କରୁଛି, ଛତା ପାଇଁ ମୁଁ ମୁଁ ନହେଲେ ଗୋଟେ ରେଇନ୍ କୋଟ ବି ପିନ୍ଧି ପାରିବି ରେଇନକୋଟ୍ ପିନ୍ଧିବା ପାଇଁ ମୁଁ ଯଦି ଗାଡ଼ି ଚଳାଉଥିବି ତ ରେଇନକୋଟ୍ ପିନ୍ଧିବାକୁ ବାଧ୍ୟ। ମୁଁ ତ ଗାଡ଼ି ଚଲାଉ ନାହିଁ ତ ରେଇନକୋଟ୍ ପିନ୍ଧୁ ନାହିଁ ଏବେ।
କଣ ଆପଣଙ୍କ ଛତା ଆପଣଙ୍କ ବହୁତ ସା
ଆଜ୍ଞା ଆଜ୍ଞା ଛତା ଛତା ନିହାତି ଜରୁରୀ ଅଟେ, ଆଜିକା ଦିନରେ ଆପାତକାଳୀନ କିଛି ହେଇପାରେ। ତ ମୁଁ ସବୁବେଳେ ଯୁଆଡ଼େ ବି ଯାହେ ତ ସେଇଥିପାଇଁ ସବୁବେଳେ ଛତା ଟା ସାଙ୍ଗେ ନେଇକି ଯାଏ।
ଗମନ କରିବାକୁ ଆସିନାହାନ୍ତି ଆଜି, ସେ ଯଉ
ଆଜି ନାଇଁ ଆଜି ମୁଁ ଆଗା ଆ ଯେଉଁ ମାଗେଣା ଖେଳ ନିମନ୍ତେ କୁଆଡ଼େ ଯାଇନି ମାଗେଣା ଖେଳ ଆଜି ମୁଁ ଆମ ମାଗେଣା ନିଆଁ ଖେଳ ଆଜି ମୁଁ ଆଜି ଘରେ ଖେଳୁଥିଲି ଆଉ
ଆଜ୍ଞା
ଆଉ ସେତିକି ଆଉ ମୁଁ ଏବେ ମୁଁ ଆପଣ ଜାଣିଛନ୍ତି ମୁଁ ଏବେ ବସିକି ଆପଣଙ୍କ ସହିତ କଥା ହଉଅଛି।
ମାନେ ଆଜି ଆସିବେନି କେଉଟା
ଆଜ୍ଞା ନିହାତି ଆଜି ତ ପାଗ ଦେଖିକି ଭ୍ରମଣ କରିବାକୁ ବହୁତ ଇଚ୍ଛା ହେଉଅଛି। ନାଇଁ ମୁଁ ଆମ ବାଲକୁନି ରେ ବସି ଅଛି ଆମ ବାଲ ବାଲକୁନି ଟା କେବେ ଧଳା ଦେଖାଯାଉଛି ପୁରା ଆମ ବାଲକୁନି ସେ ଯଉ
ହ ହଉ ଆଜ୍ଞା
କୁନି ମାଟି ଟାକୁ କ ବାଲକୁନି ସରି ବାଲକୁନି ଫର୍ସ ଟା କେମତି
ଲାଗୁଛି।
ଆଜ୍ଞା ଆଜ୍ଞା ମତେ ପୁରା ଶାନ୍ତିର ପ୍ରତିକ ଲାଗୁଅଛି ତ ମୁଣ୍ଡ ଏବେ ମୋର ବହୁତ ଥଣ୍ଡା ଅଛି। ମୁଁ ପୁଣି ଦହି ଖାଇଥିଲି ଆପଣଙ୍କ ସକାଳେ ପୁଣି ମୋ ମୁଣ୍ଡ ବହୁତ ଥଣ୍ଡା ଅଛି। ଦହିରେ ମୁଁ ଟିକେ ଚିନି ପକେଇ ଖାଇଥିଲି ତା ଦେହରେ ପୁଣି ମିଶ୍ରୀ ଟିକେ ପକେଇଥିଲି। ତସ୍‌ ଆ ତ ମିଶ୍ରୀ ପାଣିଟିଏ ପକେଇଥିଲି ତା ଦେହରେ ମି ମିଶ୍ରି ପାଣିଟିକେ ପିଇଥିଲି ସକାଳୁ ତାପରେ ମୁଁ ଗୋଟେ ସକାଳେ ଯାଇକି ମୁଁ ଟିକେ ଗୁପଚୁପ୍ ଖାଇଥିଲି କାହିଁକି ନା ମତେ ଗୁପଚୁପ୍ ଭାରି ଭଲ ଲାଗେ। ବର୍ଷା ଦିନେ ମୁଁ ଟିକେ ଗୁପଚୁପ୍ ନ ଖାଇଲେ ଦ
ଗୁପ୍‌ଚୁପ୍‌କୁ ବନେଇ ଦେଇ ପାରିବେ କି ଆଜ୍ଞା ମତେ ଆମ
ଆଜ୍ଞା ନିହାତି ଗୋଟେ ମୁଁ ଆଜ୍ଞା ନିହାତି ମୁଁ ଜଣେଇଦେବି ଆପଣଙ୍କୁ ଆପଣଙ୍କୁ କଉଠି ମିଳେ ମୁଁ କହିଦେବି।
ଆଜ୍ଞା।
ଯଉ ଉପକୃତ ଆପଣ ନିହାତି ହେବେ ଆପଣ ଜା
ଚୁପ୍ ସେଟା ବହୁତ ଭଲ ଲାଗେ ଆପଣଙ୍କୁ କଣ ଭଲ ଲେ
ଆପଣ ଜାଣିଛନ୍ତି ଆମର ଓଡିଶା ଶବ୍ଦ ମାଳାରେ ଶବ୍ଦମାଳାରେ ଯଉ ଅଣଷଠଟା ଅକ୍ଷର ଅଛି ମତେ ଗୋଟେ ମୋ ସାଙ୍ଗ ଏଇ ଜ୍ଞାନଟା ଦେଇଥିଲେ
ଆ ଆଜ୍ଞା ଆଜ୍ଞା ବୁଝିଲେ ଆଜ୍ଞା ତ ଆପଣ କଣ ସେଇଟା ଆଗରୁ ବି କିଛି ଜାଣିଥିଲେ
ଆପଣ ଜାଣିଛନ୍ତି ଗୋଟେ ଗଛଟିକୁ ବଢିବାରେ ମିନିମମ୍ ଦଶ ବର୍ଷ ବୟ
ସେଟି ଗୋଟେ ଆମ ଆଜ୍ଞା ଯାଣିଛି ଏଇଟା ଦଶ ବର୍ଷ ବୟସ ହେଲା କିନ୍ତୁ ଆପଣ ଦେଖୁ ଆପଣ ତାଙ୍କୁ ଯଦି ସ ସ ତ ସିଏ ଆଜ୍ଞା ଆପଣଙ୍କ ପାଇଁ ଭଲ ଭଲସେ ଆପଣଙ୍କୁ ଆଜ୍ଞା ଫଳ ମଧ୍ୟ ଦେବେ
ଆଜ୍ଞା ଠିକ୍ ଅଛି ମୁଁ ସପ୍ତାହେ ଯାକ ଗୋଟେ ଗଛ ଉପରେ ପ୍ରୟୋଗ କରୁଅଛି ସେ ଲାଗୁଛି ସି ଫଳିକି ମତେ ଫଳ ବି ଦବ ବୋଲି ଆପଣ ଜାଣିଛନ୍ତି ଯଦି ଅପେକ୍ଷାର ଫଳ ମିି ମିଠା ଥାଏ ଆପଣ ଯଦି ସପ୍ତାହରେ ଆପଣ କରି ଖାଇଦେବେ ସପ୍ତାହରେ କରି ଖାଇଦେବେ ସେ ଫଳା ପିତା ଲାଗିବ ଯଦି ଅପେକ୍ଷା କରିକି ବ ବର୍ଷେ ଦି ବର୍ଷ ମୁଁ ଦଶ ବର୍ଷ ପରେ ତାପରେ ଦଶ ବର୍ଷ ପରେ ମତେ ଫଳ ଟା ମିଠା ଲାଗିବ ଆଜ୍ଞା ଆଜ୍ଞା ମୁଁ ସେଇଠି ମାସେ ଖଣ୍ଡେ ଅପେକ୍ଷା କରୁଛି ତା ପରେ ମୁଁ
ସେ ଗଛ ସେ ଗଛ ଟା ଆଉ ଜଣେ ନେଇକି ତାକୁ ପାଣି ଦବ ଆଜ୍ଞା ସେ ଦଶ ବର୍ଷ ବେଳୁ ଆପଣଙ୍କ ପାଇଁ ଛି
ଆଜ୍ଞା ଆଜ୍ଞା ନିହାତି ଆପଣ ଜାଣନ୍ତି ଏବେ ଯୋଉ ବର୍ଷା ହଉଛି ସେଇଠି ରାତି ହେଲା ବେଳକୁ ଯଉ ଲାଇଟ୍ ପାଖରେ ପୋକ ଜୋକ ଗୁରା ଘୁରି ବୁଲଛନ୍ତି ଖାଲି କାହିଁକିନା ସେମାନେ ସବୁ ଅନ୍ଧାରରେ ସେ ଆଲୁଅ ପାଖକୁ ଖାଲି ଦୌଡି ଦୌଡି ଯାଉଛନ୍ତି ତ ସେଇଠି ଫୋକ ଜୋକ ସେଠି ବୁଲି ଚାଲିଛନ୍ତି ତାଙ୍କ ପାଖରେ ଆପଣ ବାହାରକୁ ଯିବେ ମାନେ ଖାଲି
ଫେସି ର ପରିମାଣ ଏବେ ଅଧିକା ଅଛି ନା ଆପଣ ଘରେ ଅଛି।
ଆଜ୍ଞା ମା ଆଜ୍ଞା ଆମର ମାଛି ଆଉ ମଶାର ପରିମାଣ ବହୁତ ଅଧିକ ଅଛି ମିନିମମ୍ ଏବେ ନିହାତି ଆମ ଘରେ ପଚାଶ ହଜାର ଖଣ୍ଡ ମାଛି ମାଂସ ବୁଲୁଥିବେ।
ଆପଣଙ୍କ ଦେହର ଅସୁବିଧା ହୋଇପାରେ ଆଜ୍ଞା ଆପଣ
ଆଜ୍ଞା ନିହାତି ଆପଣ ଆପଣ ଏତେ ଆପଣ ଏତେ ମୋ ଆପଣ ମୋ ଦେହର ଚି ଚିନ୍ତା କରିବା ପାଇଁ ଧନ୍ୟବାଦ।
ନାଇଁ ଆଜ୍ଞା ମୁଁ ଆଜ୍ଞା
ଜାଣିବାକୁ ପାଇଲି ଆପଣ ଜଣେ ଭଲ ତର ସବୁ ଆଜ୍ଞା ଭଲ ଆପଣଙ୍କ ଇଛୁକ ଆଜ୍ଞା ମୁଁ ଆପଣ ଚିନ୍ତା କରଛି
ଆଜ୍ଞା ଆଜ୍ଞା ନିହାତି ଆପଣ ଚିନ୍ତା କରିବା ମୋର ଜରୁରୀ ମୁଁ ଜାଣିଛି। ଆପଣ ନିହାତି ଚିନ୍ତା କରିବା ଜାଣିଚି ଜରୁରୀ ଆପଣ ଜାଣିଛନ୍ତି ମୋର ଗୋଟେ ଫୋନ୍ କଭର ଅଛି ଯୋଉଟା କି ଲେଦର ର ସେଇଟା
କୁହନ୍ତୁ ଆଜ୍ଞା ସେଇ ଲେଦର ହାତ ଧରେଇବା ପାଇଁ
ଆଜ୍ଞା ଆଜ୍ଞା ବହୁତ ସ ସଫ୍ଟ ଲାଗେ ମାନେ ନରମ ନରମ ଲାଗେ ଯେତେବେଳେ ମୁଁ ଧରେ ତ ସେତେବେଳେ ମତେ ମତେ ହାତ ମାରିବାକୁ ବହୁତ ଭଲ ଲାଗେ ତା ଉପରେ।
ଆଜ୍ଞା ବୁଝିଲେ ଆଜ୍ଞା।
ଆଜ୍ଞା କୁହନ୍ତ
ପୂଣ ଆଜ୍ଞା ସେ ଯୋଉ ଉପର କବଟା ଆ ଆପଣ ବହୁଛନ୍ତି ଆଜ୍ଞା ତ ଆମ ଆମର କିଲ ଆମର ଏଇଠି ଗୋଟେଗୋ ସାଙ୍ଗ ଯା ପହର ଦିନଠୁ ଗଲେଣି ଏପର୍ଯ୍ୟନ୍ତ ସେ ଆସି ଶୋଇନାହାନ୍ତି। ପଚାରିବାକୁ ଚାହୁଁଛି କି।
ଆଜ୍ଞା ସେ ଡେଲାଙ୍ଗରେ ବହୁତ ଫଳ ମିଳୁଅଛି ନାଇଁ ଡେଲାଙ୍ଗରେ ବହୁତ। ଆପଣ ଶୁଣନ୍ତୁ ଡେଲାଙ୍ଗ ରେ ବହୁତ ଫଳ ମିଳୁଅଛି ତ ସେ ଆସିବାକୁ ପ୍ର ପ୍ରୟାସ। କିମ୍ବା ଚେଷ୍ଟା କିଛି କରୁ କରୁନାହାନ୍ତି ତ ସିଏ ଭାବୁଛନ୍ତି ସିଏ ବହୁତ ସମୟ। ଇଚ୍ଛୁକ ହଉନାହାନ୍ତି ତ ସିଏ କହୁଛନ୍ତି ମୁଁ ଦଶ ବର୍ଷ ପରେ ଆସିବି ଏବେ ଆଉ ଆସିବି ନାହିଁ। ଆଜ୍ଞା ସିଏ କହୁଛନ୍ତି ମୁଁ ଭଲରେ ଖାଇ ପିଇକି ଆସିବି।
ସେ୍ଞା
ଆଜ୍ଞା ନିହାତି ସେ ବିବାହିତ ହେଇଯିବ ଆପଣ ନାଇଁ ଆପଣ ଆପଣ ଶୁଣନ୍ତୁ। ଆପଣ ଜାଣିଛନ୍ତି ଆମ ପଙ୍ଖାର କଲର ହଉଛି ବ୍ରାଉନ କଲର୍। ମାନେ କଣ କହିଲେ ଖଇରିଆ କଲର ଆମ ପଙ୍ଖାର କଲର ରଙ୍ଗ।
ତାପରେ ଜାଣିଛନ୍ତି କଳା ରଙ୍ଗର ପଙ୍ଖା ଲଗେଇଲେ। ଆଜ୍ଞା ବହୁତ ପଂଖା।
ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପଣ ଜାଣିଛନ୍ତି ଆମର ସେ ଯୋଉ।
ଯଦି ନାହା ଆନ୍ତ କୁହନ୍ତୁ
ଆଜ୍ଞା ଆପଣ ଏଠି କୁହନ୍ତୁ ଆପଣ ଏଠି। ଆପଣ ଜାଣିଛନ୍ତି ଆମ ଆମ ଯୋଉ ଆମ ଘର ପାଖରେ ଗୋଟେ ଘର ଅଛି ତା। କଲର ହଉଛି ହ୍ୱାଇଟ ମୁଁ ସେଇ ଘରଟା ଦେଖିଲେ ମୋ ମନ ପୁରା। ଛୁଇଁ ଯାଏ କାହିଁକି ନା ସେ ଘର ହ୍ୱାଇଟ୍ କଲର ମୁଁ ଦେଖିକି ଫିଦା ହେଇଯାଏ ତା ଉପରେ।
ମୁଁ ବହୁତ ପସନ୍ଦ ଆସେ ଆପଣଙ୍କୁ ଆଜ୍ଞା। ଆପଣଙ୍କୁ ଏଇ ରଙ୍ଗ ଆପଣଙ୍କୁ ବହୁତ ପସନ୍ଦ।
କୁ ଆମ ମୁଁ ଟିକେ ବ୍ୟସ୍ତ ଅଛି।
କଳାରଙ୍ଗ ଆର ଆଜ୍ଞା ମୁଁ ଆଜ୍ଞା ଆପଣଙ୍କର। ଆଜ୍ଞା କାମ ଧନ୍ୟବାଦ ଆଜ୍ଞା ଧନ୍ୟବାଦ।
ଆଜ୍ଞା ଆଜ୍ଞା ନମସ୍କାର।